ହୁଁ
କୁହନ୍ତୁ ହଁ ଖାଲିରେ ଅଛି ମୁଁ ପିଲାଙ୍କୁ ପଢ଼ଉଛି
ଆଛା ସକାଳେ ଫ୍ରି ହେବେ
ହଁ ଫ୍ରି ଅଛନ୍ତି ହଁ ଅଛି ନା
ଆଛା ଆଁ ଆଜିିର ଆମର ଟପିକ ଅଛି
ଆଛା
ଖାଦ୍ୟ ଉପରେ କଥା ହେବା ବୁଝିଲ ଏବେ ହଁ ଆପଣଙ୍କୁ ଫୁଡ୍ ଆଇଟମରେ କଣ ପସନ୍ଦ ଭେଜ ନନ୍ ଭେଜ
ମୋତେ ନନ୍ ଭେଜ ପସନ୍ଦ ଭେଜ୍ ହେଲେ ପସନ୍ଦ
ହଁ ଭେଜରେ ହଁ ଭେଜ ଆଇଟମରେ କଣ କଣ
ଭେଜ ଭେଜ ଆଇଟମରେ କହିଲେ ପଶରାତ ପତ୍ର କବି କଟଲେଟ୍ ଟା ପସନ୍ଦ ଚିପ୍ସ କା ପସନ୍ଦ ପତ୍ର କୋବିର ଆ,
ଆଛା ପତ୍ର କୋବି କଟଲେଟ୍ କେମତି କରନ୍ତି?
ପତ୍ର କବି କଟଲେଟ୍ କହିଲେ ଆଗେ ପୁରା ସରୁ ସରୁ କରି କାଟିଦେବେ।
ହୁଁ, ହୁଁ, ହୁଁ। ଆଚ୍ଛା, ହ୍ୟାଲୋ। ହାଲୋ।
କାଟିକି ଲୁଣ ମିଶେଇକି ଟିକେ ରଖିଦେବେ ତାର ପୁରା ପାଣି ସେ ସିଏ କି ପୁରା ବାହାରି ପଡ଼ିବ।
ହୁଁ,
କନ୍ ଫ୍ଲୋର ମଇଦା ଆଉ ଆଜିିନ ମୋଟୋ।
ଆଚ୍ଛା।
ହଁ ତାହିଁରେ ଟିକେ ରାଗ କରିବା ପାଇଁ ଟିକେ ଏ ରେ-ରେଡ ଚିଲି ପାଉଡର। ଆ ସବୁ ଯାକ ମିଶେଇ ଲୁଣ ମିଶେଇକି ଟିକେ ଅଦା ରସୁଣ ଭଲରେ ପୁରା ଟାଣ କରିକି ପୁରା ତା ମିଶେଇକି ରଖିଦେବେ ତାହିଁରେ। ମିଶେଇକି ତାକୁ ଗୋଳା ଗୋଳା କରିକି। ତା ଫ୍ରାଏ କରିବେ। ଆଉ ଚିପ୍ସ କଲେେ ଖାଲି ତେଲରେ ଖାଲି ଚିପ୍ସ କରିକି ଟିକେ ପକେଇଦେବେ। କୁରୁକୁରା କରିଦବ।
ହୁଁ।
କୁରୁକୁରା ଲାଗିବ ଏମିତି।
ଆଚ୍ଛା।
ଏ ଅଁ,
ଆଚ୍ଛା। ପତ୍ର କୋବିର ଆଇଟମ ହବ। ଏ ସେମ୍ ଅଫ୍ କରିଦବ ହୁଁ, ହଁ। କଦଳୀ ଚିପ୍ସ। ପସନ୍ଦ ନାଇ କି? ଆଚ୍ଛା, ଆଚ୍ଛା।
ସରୁ ସରୁ କରି କାଟିଦେବେ କଦଳୀ କୁ ଆଉ ଟିକେ ଲୁଣ ଦେଇକି ଦେ ଧୋଇ ଶୁଖୁଲା ରଖିଦେବେ। ତାକୁ ଯେମିତି ଆମେ ଚିକେନ୍ ପକୋଡା ଯେମିତି ଆମେ ଫ୍ରାଏ କରିବା ପାଇଁ ଯେମତି ମିଶ ସୁଉଠୁ ସେମିତି ଆକା ଆକୁୁ ନେଲେ ଚିପ୍ସ କରାହେଲେ ଆକୁ ଶୁଖିଲା ମିଶିଇକିରି ତେଲରେ ବେଶୀ ତେଲ ଗରମ ରହିବାର ଅଛି। ପୁରା ଟିକେ ଥଣ୍ଡା ରହିଲେ ତେଲ ଟିକେ ଏ ନରମ ନରମ ହେଇଯିବ। ତେଲ ପୁରା ଗରମ ରହିବାର ଅଛି ତାହିଁରେ ଟିକେ ପକେଇକି ଚିପ୍ସ ଟା କାଢି
ଆଚ୍ଛା। ନହେଲେ ଏ ପ ଇଏ ଭେଜ୍ ଆଇଟମ ରେ ଆମର ଫୁଲକୋବି ର କୁର୍ମା।
ହଁ।
ହଁ ଫୁଲକୋବି କଲିଫ୍ଲାୱାର କୁର୍ମା କରନ୍ତି। ସେଇଟା ପରା ତରେ ବି ବା ତୋମର ଜିରା ରାଇସ୍ ରେ ବି ଭଲ ଲାଗେ। ସେଇଟା କରିବା ପାଇଁ ଆପଣ ଫୁ-ଫୁଲକୋବି ନେଇଯିବେ ଫ୍ରେସ୍ ଫୁଲକୋବି ତାକୁ କାଟିଦେବେ। କାଟିକି ଟିକେ ହଳଦିଆ ପାଣିରେ ତାକୁ ଟିକେ ବତରେଇକି ରଖିଦେବେ। ସେଟା ଟିକେ ବତରିକି ର ଖିଦେଲେ ତାର ଯୋଉ ପୋକ ଫୋକ ବା ଯାହା ଥିବ ଆମର କାଚାମାଳ ସେଟା ଭାରି ପଡିବ ହେଲା। ତା ଧିରେ କାଢିକି ରଖିଦେବେ। ଛାନ୍ଦିନ୍ ଗୋଟେ ଛାନ୍ ନହନେ ଏଇଟା ଟିକେ ତାକୁ ଛାଣିକି ରଖିଦେବେ। ତାପରେ କଣ କରିବେ ନା କାଜୁ ପିଆଜ ଆଉ ଟମାଟୋ ତୋମର କୁଆଣ୍ଟିଟି କୁ ଧରିକି ବା କେତେ ତୋମେ ଫୁଲକୋବି ନେଇଚ ସେଇ ଅନୁସାରେ ଗ୍ରେ ଗେଭି ତିଆରି କରିବେ। ଟିକେ କଞ୍ଚା ଲଙ୍କା ପକେଇକି ତାକୁ ଟିକେ ଭାଜିବେ ତେଲରେ ତାକୁ ବାହାର କରିକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ। ଗ୍ରାଇଣ୍ଡିଙ୍ଗ କରିକି ରଖିବେ। ପେଷ୍ଟ କରିକି ରଖିବେ। ତାପରେ ଗୋଟେ ତା ଟିଆରେ ନା ତୋମେ ପିଆଜ ଯୋଉ ମା ପାଇଁ ଆମେ ଯେ ପିଆଜ କାଟୁନୁକି ସେମିତି ପିଆଜ କାଟିବେ ତାକୁ ଭାଜିବେ। ଭାଜିକି ତା ଟିକେ କଞ୍ଚା ଲଙ୍କା ଦେବେ। ମସଲା ଗୁଡ଼ାକ ସବୁ ନିଜ ଖାଇବା ଅନୁ ଥରେ ପକେଇବେ ତାପରେ ହଁ ହଳଦି ଗୁଣ୍ଡ ପକାଇବେ ଅଦା ରସୁଣ ଦେଇକି ତାକୁ ଟିକେ ପାଣି ଦେଇକି ତାକୁ ଟିକେ ଭଜିଦେବେ ମସ୍ ଲାଗୁ ଯେମତି ହେଇଯିବ ଟିକେ ଅଳ୍ପ ଟିକେ ଧନିଆ ଗୁଣ୍ଡ ଟିକେ ଦେବେ ଗରମ ମସଲା ଗୁଣ୍ଡ ଦେବେ ତାପରେ ଫୁଲକୋବି ପକାଇବା ପଳେଇବେ କଞ୍ଚା ଫୁଲ କୋବି ତାକୁ ଟିକେ ଭଲ ରୂପେ ସିଝେବେ ବା ଇଏ କରିବେ ହଁ ରେ ତାକୁ ଟିକେ ଭାଜିଦେବେ ହେଇଗଲା ପରେ ମାନେ ହାଫ ଫୁଲକୋବି ଟା ସିଜିଯିବ ତରକାରୀ ଟା ତାପରେ ଯାଇକି ଏଇ ଯୋଉ ତମେ ଯୋଉ ପେଷ୍ଟ କରିଥିଲ କାଜୁ ପେଷ୍ଟ ପକେଇବ କାହିଁକିନା ଆଗରୁ ପକେଇ ଦେଲେ ସେଇ ତାଟିଆକୁ ଧରିଦବ ପୋଡିଯିବ ମସଲା ଟା ତାର ଗ୍ରେଭି ଟା କରିବେ ଭଲରେ ପେଲି ହେଇଯିବ ହେଲା ପରେ ତମେ ଟିକେ କାଢିକି ତମର ଇଏ ତମର ମଟର ଦେଲେ ବି ଭଲ ଗ୍ରୀନ୍ ପିସ୍ ଟା କରି ଦେବେ ଧନିଆ ପତ୍ର ଦେଇକି ତାକୁ କାଢି ଦେବେ ଫୁଲକୋବି କୁର୍ମା ଟା ଭଲ ଲାଗେ ହଁ ତାରେ ଇଏ ମଟର ବି ଦେଇପାରିବେ
ସେମ ସେମିତି ଆକା ଆମେ ଏଇଟା ପଣସର ବି ତମେ ଏଇଟା ବି କରିପାରିବ ଏବେ ଜିମିତି ଫୁଲୋ କୋବି କରବ କହିଲେ। ସେମିତି ଆକା ପଣସର ବି କୋର୍ମା କଲେ ହେବ। ସେ ପ୍ରସେସ ରେ ହଁ କଞ୍ଚା ପଣଷର
ହଁ ହଁ ନା ସି ସିଝେଇକି ଟିକେ ଫ୍ରାଏ କରିବା ନା ଖାଲିରେ ଫ୍ରାଏ କଲେ ତ ହେଇଯିବ ନାଇଁ ନାଇଁ ତାକୁ ଗୋଟେ କାମ କରିବେ ନାଇଁ ନାଇ ସିଝେଇକି କଞ୍ଚାଟାକ ସିଝେଇ କଲେ ବି ହବନି ତାକୁ ଟିକେ କଣ କରିବ ନା ସିଝେଇକିଳ ଅଳ ଅଳ୍ପ ଟିକେ ଗରମ ପାଣି ପକେଇ କାଢିଦେଲା ପରେ ତାକୁ ଟିକେ କନ ଫ୍ଲାୱାର୍ ମଇଦା ଟିକିଏ ତାକୁ ଟିକିେ ନ ଲୁଣ ଦେଇକି ତାକୁ ଟିକେ ତେଲରେ ଫ୍ରାଇ କରିଦେବେ ଫ୍ରାଇ ଫ୍ରାଇ କରିକି ସି ତାର କୋର୍ମା କରିବେ ତାର କୋମା କଲେ ଭଲ ଲାଗେ ହୁଁ ସେମିତି କଲେ ହିଁ ଭଲ ଲାଗିବ ଆଉ ଆଉ କଣ କରନ୍ତି ଆପଣ?
ଉଇା ସେଇଏ ଏ ପତ୍ରଗୁଡାକ ଫୁଲକୋବି ର ହେଲେ ଚିପ୍ସ ରନ୍ଧା ହୁଏ ପାଠକୋବି ର ସେ ହୁଏ କଞ୍ଚା କଦଳୀ ର ହୁଏ ସମା କ ସମା କସା ମା
ହୁଁ ହୁଁ ବି କହନ୍ତି ନାଇ କି ଆଚ୍ଛା ଆଚ୍ଛା ନନଭେଜରେ କଣ କରନ୍ତି ହାଲୋ। ହାଲୋ। ହାଲୋ। ହାଲୋ।